ନମସ୍କାର! କଣ କରୁଛନ୍ତି ଆପଣ?
ବସିଛୁ ଆଉ ଆପଣ
ହଁ ମୁଁ ଏବେ ବସି ଅଛି ଆଉ ଆପଣ କଣ ଖାଇଥିଲେ ସକାଳେ?
ମୁଁ ଟିକେ ସିମେଇ ହେଇଥିଲା ଖାଇଥିଲି।
ଆଜ୍ଞା! ଆଉ ଆପଣ କଣ ହଁ ମୁଁ ଖାଇଥିଲି ସକାଳେ ପତୁଆ ଖାଇଥିଲି କସ୍ତୁରୀ ଆଉ ପୁଣି କୋଉଠି ଆଜ୍ଞା! ଆପଣ ଏବେ ସ ଆଜ୍ଞା! ମୁଁ କହୁଥିଲି ଆପଣ ସୋସିଆଲ ମିଡିଆ ତ ଏଇ ନା କେତେ ସମୟ ବ୍ୟବହାର କରୁଛନ୍ତି।
ପଚିଶ ରୁ ତିରିଶ, ପଚିଶ ରୁ ତିରିଶ ଗଣି ହବ
ଆଜ୍ଞା! ଏତେ ସବୁ ବ୍ୟବହାର କରୁଛନ୍ତି। ଆପଣଙ୍କୁ ଏଥିରୁ କିଛି ଫାଇଦା ମିଳୁଛି
ହଁ କିଛି ଫାଇଦା ବି ଅଛି। ଆଉ ସମୟ ଅତିବାହିତ ବି ମଜାରେ
ହ ଆପଣ ଜାଣିଛନ୍ତି। ସୋସିଆଲ ମିଡିଆ ବ୍ୟବହାର କରିବା ଦ୍ଵାରା କି ଖରାପ ପ୍ରଭାବ ପଡୁଛି। ଆମ ଯୁବପିଢି ଉପରେ, ଆଉ ଛୁଆଙ୍କ ଉପରେ କିମ୍ବା ଯୁବକ ଉପରେ।
ହୁଁ, ଜାଣିବାକୁ ଚାହୁଁଚନ୍ତି କି?
ଆଜ୍ଞା, କେନ୍ତି ଆପଣ ଟିକେ ଜାଣିଚନ୍ତି ଯଦି କୁହନ୍ତୁ?
ସୋସିଆଲ ମିଡିଆ ଟା ମୁଁ ପ୍ରଥମେ ଛୁଆଙ୍କ ଉପରେ କଣ ଖରାପ ପ୍ରଭାବ ପଡୁଚି, ସେ ସେଟା କହୁଚି, ତାପରେ
ବୟସ୍କ ଲୋକଙ୍କ କଥା କହିବି।
କୁହନ୍ତୁ?
ଛୁଆ ମାନେ ଯୋଉ ସୋସିଆଲ ମିଡିଆ ଫୋନ ମାଧ୍ୟମରେ ବ୍ୟବହାର କରୁଚନ୍ତି?
ହୁଁ।
ଛୋଟ, ଏତେ ଛୋଟ ବେଳୁ ଉ ଉ ଫୋନ୍ ର ଯୋଉ ପ୍ରଭାବ ଟା ପଡୁଚି ତାଙ୍କ ଆଖିକି ମସ୍ତିଷ୍କ କୁ, ସେଗୁରା ତାଙ୍କ ବୟସକ୍ କୁ ଭଲ ନୁହେଁ, ଆଉ ଛୁଆ ଏତେ ତେ, ଆଗ୍ରହ ହେଇଯାଉଚନ୍ତି ଫୋନ ଦେଖିକି, ସୋସିଆଲ୍ ମିଡିଆରେ ସମୟ ଅ ଅତିବାହିତ କରିକି
ଆଜ୍ଞା।
କିନ୍ତୁ ସବୁବେଳେ ଖାଇଲା ବେଳେ ବି ଫୋନ୍ ଦରକାର ସୋସିଆଲ୍ ମିଡିଆରେ କିଛି ମନୋରଞ୍ଜନ୍ ଜିନିଷ୍ ଦରକାର୍, ବୁଝିଲେ ନା?
ଆଜ୍ଞା, ଆଜ୍ଞା।
ଖାଇଲା ବେଳେ, ଶୋଇଲା ବେଳେ, ତାଙ୍କୁ ନିହାତି ଦରକାର୍। ସେଇଟା ତାଙ୍କ ପାଇଁ ଭଲ ନୁହେଁ।
ଆଜ୍ଞା। ଆଜ୍ଞା, ଆ
ପ୍ରାୟ ଛୋଟ ପିଲା ତ ଜାଣିନାହାନ୍ତି, ସୋସିଆଲ୍ ମିଡିଆ ବିଷୟରେ କି ମୋବାଇଲ୍ ଫୋନ୍ ବିଷୟରେ, ପ୍ରାୟ କିଛି ଜାଣି ନାହାନ୍ତି। ତାଙ୍କ ସହ ଅଧିକ ଫ୍ରଡ୍ ବି ହେଇଯାଉଚି, ମାନେ
ସାଇବର୍ ଲୋକମାନେ ତାଙ୍କ୍ ଡାଟା ସବୁ ଚୋରି କରି ନେଇ ପାରୁଚନ୍ତି।
ଆଜ୍ଞା।
ତାଙ୍କ ପିତାମାତାଙ୍କୁ ବି ଟିକେ, ଜଗି ରଖିକି ତାଙ୍କୁ ସୋସିଆଲ୍ ମିଡିଆ ଟା ବ୍ୟବହାର କରିବା ଦବା ଉଚିତ୍।
ଆଜ୍ଞା, ଆର୍ଥିକ ହାନି ମଧ୍ୟ ହଉଚି।
ଆଜ୍ଞା।
ଆର୍ଥିକ ହାନି ମଧ୍ୟ ହେଉଚି ଏଥିରୁ।
ଆଜ୍ଞା, ଆଉ ବୃଦ୍ଧ ମାନଙ୍କର
ଆଜ୍ଞା।
ନା ବୟସ୍କ ଲୋକ ମାନଙ୍କର
ଆଜ୍ଞା।
ତାଙ୍କର ଅ ଅ, କିଛି ଭଲ ପ୍ରଭାବ ବି ପଡୁଛି କିଛି ଖରାପ ପ୍ରଭାବ ବି ପଡୁଛି।
ଆଜ୍ଞା।
ଭଲ ପ୍ରଭାବ ଗୁରା ହଉଛି କି? ଯୋଉ ସୂଚନା ଗଡା ଆମକୁ ବହୁ ବହୁତ ଦିନ ପରେ ଜାଣିବାକୁ ମିଳେ।
ଆଜ୍ଞା।
ସେ ସୂଚନା ଗୁଡା ଆମ ପାଖରେ। ଯେହେତୁ ଅତି ଶୀଘ୍ର ପହଞ୍ଚି ପାରୁଛି।
ଆଜ୍ଞା।
ହଁ ବାହାରେ ଥିବା ବନ୍ଧୁବାନ୍ଧବ ଘର ଲୋକ। ଯୋଉମାନେ ବାହାରେ ରହୁଛନ୍ତି ତାଙ୍କ ସହ ଯୋଗାଯୋଗ ବି କରିହଉଛି। ଏଇ ମୋବାଇଲ ଫୋନ ଆଉ ସୋସିଆଲ ମିଡିଆ ଜରିଆରେ।
ଆଜ୍ଞା।
ଆଉ ବ୍ୟବସାୟ ରୋଜଗାର ବି ସୋସିଆଲ ମିଡିଆ ଥ୍ରୋରୁ।
ଆଜ୍ଞା।
ବହୁତ ବ୍ୟବସାୟ ବି ଏବେ ଲୋକ କଲେଣି।
ହୁଁ ହୁଁ।
ବୟସ୍କ ଲୋକମାନେ ସୋସିଆଲ ମିଡିଆରେ ଏହା ବି ଫାଇଦା ଉଠୋଉଚନ୍ତି।
ଆଜ୍ଞା।
ଓ ଖରାପ ପ୍ରଭାବ କିଛି।
ହୁଁ।
ସ୍ୱାସ୍ଥ୍ୟ ଖରାପ ହବା। ମାନସିକ ଚାପ ପଡିବା ବୁଝିଲେ ନା। ଅଧିକ ସୋସିଆଲ ମିଡିଆ ବ୍ୟବହାର କରିବା ଦ୍ଵାରା।
ଆଜ୍ଞା।
ବେଶୀ ଚିନ୍ତାରେ ବି ରହୁଚନ୍ତି।
ଆଜ୍ଞା।
ସମୟ ନଷ୍ଟ ବି ହଉଛି।
ଆଜ୍ଞା।
ତଥା ଯୁବପିଢି ଛାତ୍ରଛାତ୍ରୀ ମାନଙ୍କ ଉପେରେ ବି ଅଧିକ ପ୍ରଭାବ ପକଉଚି ବୁଝିଲେ।
ରହିଲି ଆଜ୍ଞା।
ଆଉ ଅପପ୍ରଚାର ମାନେ ମିଛ ସୋସିଆଲ ମିଡିଆରେ ସତ ଖବର ଯେତିକି ମିଛ ଖବର ବି ସେତିକି ଅଛି। ତ ମିଥ୍ୟା ଖବର ଗୁରା।
ଆଜ୍ଞା।
ଅଧିକରୁୁ ଅଧିକ।
ମତ୍ରାରେ ଆଜ୍ଞା।
ଯୋଉ ଯୋଉମାନେ ଜାଣିନାହାନ୍ତି ଏଟା ସତ କି ମିଛ। ପ୍ରାୟ ଲୋକ ତାକୁ ସତ ଭାବିକି ବି ଅନ୍ୟ ମାନଙ୍କୁ ଦେଖାଉଚନ୍ତି। କି ଦେଖ୍ ଏମିତି ହେଇଯାଉଛି।
ହୁଁ।
ସୋସିଆଲ୍ ମିଡିଆର ଭଲ ଉପଯୋ ବୁଝିଲେ ନା।
ଆଜ୍ଞା।
ସୋସିଆଲ୍ ମିଡିଆ ର ଭଲ ଉପଯୋଗ କଲେ ଏଁ ସୋସିଆଲ୍ ମିଡିଆ ଟା ଠିକ୍ ରହିପାରିବ। ତାର ଦୁର୍ବ୍ୟବହାର କଲେ ବହୁତ୍ ଖରାପ ବି ଲୋକଙ୍କମାନଙ୍କ ପାଇଁ ହେଇପାରିବ।
ଆଜ୍ଞା।
ଆପଣ କଣ ଜାଣିଚନ୍ତି ଟିକେ କୁହନ୍ତୁ।
ମୁଁ କହିଲି ଆପଣ କହିଆକୁ ଚାହୁଁଚନ୍ତି କି ଛୋଟ ପିଲାମାନେ ଉ ଆଁ ସୋସିଆଲ ମିଡିଆ ବ୍ୟବହାର କରିବା ଦ୍ଵାରା ତାଙ୍କ ମାନସିକ ସନ୍ତୁଳନ ଖରାପ ହଉଚି, ତାଙ୍କ ଆଖି ଖରାପ ହଉଚି। ଏବଂ ସେ ପା ପାଠ ଉପରେ ଧ୍ୟାନ ନ ଦେଇ ସେ ବେଶୀ ସୋସିଆଲ ମିଡ଼ିଆରେ ବାଧ୍ୟ ରହୁଛନ୍ତି। ଯାହାଫଳରେ କି ବନ୍ଧୁଙ୍କ ଉମ୍ ଆଁ ସୁସାଇଡ ମଧ୍ୟ ହେଉଛି।
ବହି ବହି ଉପୁରୁ ଛୋଟ ଛୁଆଙ୍କ ପାଠ ପଢା ବହି ଖା ତା ଉପୁରୁ ଧ୍ୟାନ ହଟିକି ସୋସିଆଲ ମିଡିଆ ଉପରେ
ବିଭିନ୍ନ ପ୍ରକାର ଆଜ୍ଞା ବିଭିନ୍ନ ପ୍ରକାର ସ୍କାମର ଠକାମିର ଶିକାର ହେଉଛନ୍ତି ଆଉ ଗଲେ ଆର୍ଥିକ ହାନି ହଉଚି।
ସମୟ ବି ବହୁ ମାତ୍ରାରେ ନଷ୍ଟ ହଉଛି।
ଆଜ୍ଞା ତାପରେ ଯୁବପିଢି ମାନେ ମଧ୍ୟ ଯୁବପିଢି ଯୁବପିଢି ମାନେ ମଧ୍ୟ ସେ ଅ ଅ ସୋସିଆଲ ମିଡିଆର ବ୍ୟବହାର କରି ଅପବ୍ୟବହାର କରୁଛନ୍ତି ସେଥିମଧ୍ୟରେ ଖରାପ ଭିଡିଓ ଦେଖୁଛନ୍ତି ଏବଂ ଆ ଅପ ଯୋଉ
ହ
ଭୁଲ ଆଜ୍ଞା ଅପପ୍ରଚାର ଗୁଡିକ କରୁଛନ୍ତି ଯାହା ଫଳରେ ଅ ଜନତା ମାନେ ଅଁ।
ବହୁତ ହଇରାଣର ସମ୍ମୁଖୀନ ବି ହଉଛନ୍ତି।
ବହୁତ ହଇରାଣର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟସ୍ତ ହୋଇ ପଡୁଛନ୍ତି କି କିଛି ହେଇଯିବ ଆଗରୁ ସଚେତନ ହେଇଯାଉଛି। ଦେଖିଲା ବେଳକୁ ସେ ସେଗୁଡିକ ମିଥ୍ୟା ହୋଇଥିବ। ଏଗୁଡ଼ିକ ସବୁ ହେଇ ଚାଲିଛି ଆଜ୍ଞା। ଆପଣ ଆପଣ କେବେ ହେଇଛନ୍ତି ସ୍କାମର ଶିକାର ହେଇଛନ୍ତି କେବେ ଆପଣ?
ନାଇଁ ଠକାମିର ଶିକାର ତ କେବେ ହେଇନାହିଁ।
ହୁଁ ଆଜ୍ଞା।
ମୁଁ ସବୁବେଳେ ଆମ ଘର ଲୋକ କି ପଡିଶା ସମସ୍ତଙ୍କୁ ବୁଝାଏ କି
ଆଜ୍ଞା।
ଯୋଉମାନଙ୍କର ଏ ଇଏରେ ଜ୍ଞାନ ଟିକେ ଅଳ୍ପ ଯେମିତି କିି ଛୋଟ ଛୁଆ ସିଏ ତ ସବୁ କିଛି ଏ ମୋବାଇଲ ଫୋନ ବିଷୟରେ ଜାଣିନଥାନ୍ତ ନା।
ଆଜ୍ଞା।
ତାକୁ ଦୂରେଇ ରଖିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରେ।
ଆଜ୍ଞା ଆପଣ ତାହେଲେ ଏଥିରେ ବହୁତ ଆଜ୍ଞା କୁହନ୍ତୁ କୁହନ୍ତୁ।
ଆମ ଘର ଛୋଟ ଛୋଟ ଛୁଆ ମାନଙ୍କୁ ବି ମୁଁ
ହୁଁ।
ଏଥିରୁ ଦୂରେଇ ରଖିଛି ବୋଲି ଆଜି ଯାକ ମୁଁ ଠକାମିରେ ପଡିନାହିଁ।
ଆଜ୍ଞା ଆପଣ ଏଥିରେ ବହୁତ ସଚେ ସଚେତନ ଅଛନ୍ତି। ଆଉ ଆପଣଙ୍କ ପରିବେଶରେ ମଧ୍ୟ ସମସ୍ତଙ୍କୁ ଏହା ବୁଝଉଛନ୍ତି ଏଥିରୁ ଦୂରେଇକି ରହିବେ।
ଠକାମି ର ଶିକାର ହବାଠୁ ଦୂରେଇ ରହି ଆଜ୍ଞା।
ଆ ଠିକ ଅଛି ଆପଣ ଯୋଉ
କିଏ?
ଏବେ ଆପଣ କଁ ପଢାପଢି କରୁଛନ୍ତି ଆପଣ?
ପଢ଼ାପଢି ଯୁକ୍ତ ତିନି ସରିବା ସରିବା ହେଇଗଲାଣି ତୃତୀୟ ବର୍ଷ ଚାଲିଚି। ସରିଆ ସରିଆ ହେଇଗଲାଣି ଆପଣ କଁ କରୁଚନ୍ତି ଏବେ?
ହଁ ମୁଁ ଏବେ ଯୁକ୍ତ ତିନି ର ପ୍ରଥମ ବର୍ଷ ଦ୍ଵିତୀୟ ବର୍ଷ ଚାଲିବ।
ଆଗୁକୁ କଁ କରିବେ ବୋଲି ଭାବିଚନ୍ତି?
ଆଜ୍ଞା ମୁଁ ଭାବିଚି ଯୁକ୍ତ ତୃତୀୟ ସରିଲା ପରେ ଗୋଟେ କୋର୍ସ କରିବି ରେଡିଓଲୋଜି କରିବି ସେ ବଡିର ବିଭିନ୍ନ ଅଙ୍ଗ ଉପରେ ଆ ଏବଂ ହାଡ ଉପରେ ଓଡ଼ିଆ ବି ପଢିବା ପାଇଁ ସେ କୋର୍ସ ଟା ମୁଁ କରିବି।
ଆଜ୍ଞା ଭଲ ଭଲ ଚିନ୍ତାଧାରା ରଖିଚନ୍ତି।
ଆଜ୍ଞା। ଆଜ୍ଞା ଆପଣ ମଧ୍ୟ ଆପଣଙ୍କର ଭଲ ଚିନ୍ତାଧାରା ଯେପରିକି ଆପଣ ତାଙ୍କ ପରିବେଶ ରେ ଥିବା ସମସ୍ତଙ୍କୁ ସଚେତନ କରାଉଚନ୍ତି। ଆପଣ ସମସ୍ତିକି ଆ ଠକାମିର ହବାରୁ ଅ ବଞ୍ଚିତ କରିଚନ୍ତି। ଆଉ ସେଥିପାଇଁ ଆପଣ ମଧ୍ୟ ଭଲ କାମ କରଚନ୍ତି। ଆପଣଙ୍କୁ ଆପଣଙ୍କୁ ଖୁସି ଲାଗିଲା ଆପଣଙ୍କ କଥା ଶୁଣିକି ବହୁତ।
ଆପଣ ମଧ୍ୟ ଆପ ଆପଣ ମଧ୍ୟ ଟିକେ ପ୍ରଚେଷ୍ଟା ଜାରି ରଖିବେ କି ସୋସିଆଲ ମିଡିଆ ଥ୍ରୋଓରୁ ଅପପ୍ରଚାର ଠୁ କି ଠକାମିଠୁ ଯେମିତି ଆପଣଙ୍କ ଆଖପାଖ ଲୋକ ବନ୍ଧୁବାନ୍ଧବ
ହୁଁ।
ଯେମତି ଠକାମିର ଶିକାର ନ ହୁଅନ୍ତି କି ଅପପ୍ରଚାର ର ଶିକାର ନ ହୁଅନ୍ତି।
ଆଜ୍ଞା। ଆ ଆଜ୍ଞା ଆପଣ ଯୋଉ ରହ ଯୋଉ ଲି ଆପଣ ଏବେ ଖାଇଚନ୍ତି ନା ଖାଇ ଖାଇବେ?
ନାଇଁ ଆଉ କିଛି ସମୟ ଗଲେ ଖାଇବୁ ଟିକେ ବଜାର ଆଡେ ଯିବି ବୋଲି କାମ ଟିକେ ଥିଲା।
ଆଜ୍ଞା ଆପଣ ଜାଣିଚନ୍ତି ଏବେ ବୃଦ୍ଧ ହଁ କହୁଥିଲି ଶୁଣନ୍ତୁ ମୁଁ କହୁଥିଲି ଏବେ ବୃ ଧ ଙ୍କ ଉପରେ ମଧ୍ୟ ସୋସିଆଲ ମିଡିଆରେ ବହୁତ ପ୍ରଭାବ ପଡଚି। ବୃଦ୍ଧ ମାନେ ଯୋଉମାନେ ଉଁ ଆପଣ ଜାଣିଚନ୍ତି ଆ ଆଖିରେ ପ୍ରଭାବ ପଡିବା ହେତୁ ମାନସିକ ସ ତୁଳନ ବି ଖରାପ ହଉଚି ଯାହା ଫଳରେ କି ଆଜ୍ଞା। ଆପଣ ଯଦି ଗୋଟେ ଦେଖିଥେ ମୁଁ ଏବେ କିଛି ଦିନ ତଳେ ପେପରରେ ଦେଖୁଥିଲି ଫୋନ ଦେଖୁଥିଲି କି ଗୋଟେ ଛୁଆଟି କୁ ତାଙ୍କ ମମି ଫୋନ ଦେଲେନି ବୋଲି ସେ ବହୁତ ରାଗିକି ଖାଇବା ଖାଇଲାନି ଦି ଦିନି ଆଉ ଏ ତାଙ୍କ ମମିକୁ ଛୁରୀ ମାରିଦେଲା। ଆପଣ ଦେଖଚନ୍ତି କି ଏଟା?
ଉଁ ନାଇଁ ମୁଁ ତ ସେ ଖବର ଦେଖି ନାହିଁ।
ନେ ଆ କିଛି ଦିନ ତଳେ ହେଇଥିଲା ଏମିତି ଗୋଟେ କେସ୍। ହଁ, ଟିକେ ଦୁର୍ଘଟଣା ଘଟି ଯାଇଥିଲା କିଛି ଦିନ ତଳେ ମୁଁ ଦେଖୁଥିଲି ସୋସିଆଲ ମିଡିଆରେ। ମୁଁ ମଧ୍ୟ ସେ ସୋସିଆଲ ମିଡିଆରୁ ଦେଖଥିଲି, ସୋସିଆଲ ମିଡିଆ ବହୁତ ଖରାପ ବ୍ୟବହାର ଅଛି। ଭଲ ବ୍ୟବହାର ଅଛି, ଯେ ତାକୁ ଖରାପରେ ବ୍ୟବହାର କରି ପାରିଲା ଜାଣିପାରିଲାନି ଜିଏ
ଆପଣଙ୍କ, ଆପଣଙ୍କ ଚିନ୍ତାଧାରା ମତେ ବହୁତ ଆଗ୍ରହ ଆଗ୍ରହିତ କଲା। ଓ ଟିକେ କ୍ଷମା ଚାହିଁବି କି, କାମ ଅଛି ଟିକେ ମୁଁ ଆପଣଙ୍କ ସହ ଆଉ କିଛି ସମୟ ପରେ କଥା ହେବି?
ଆଜ୍ଞା। ଆଜ୍ଞା। ନମସ୍କାର।